ହେଲୋ।
ହେଲୋ।
ହଁ। କଣ କରୁଛ?
ଏଇଠି ଶୋଉଥିଲି ଆଉ।
ଆଚ୍ଛା। ହଁ ମୋର ତ ଏବେ ଖାଇବା ସରିଲା ଆସିକି ବସିଛି ଆଉ ଆଉ ଟିକେ ପରେ କାମ ଆରମ୍ଭ ହବ ଆଉ।
ଓହୋ।
ହୁଁ। ଆଉ ପାଗ ତ ପୁରା ଏମିତି ପୁରା ବର୍ଷା ହିଁ କରିକି ରଖୁଚି ଯେ କୁଆଡେ ଯାଇ ହବନି ବି।
ହଁ ବର୍ଷା ପାଗ ହିଁ ଦେଇଚି।
ହଁ ବା ବହୁତ ଜୋରେ ବର୍ଷା ହୋଉଚି। କଟକ ପଟେ ତ ବହୁତ ଜୋରେ ହୋଉଚି ସକାଳୁ ଯେ ଏ ପର୍ଯ୍ୟନ୍ତ ବି ଓଅରେ ଛାଡ଼ିିନି। ଆଉ ପାଣିପାଗ ତ ଏନେ ତିନ୍ ଦିନ୍ ଯାଏ ସେମିତି ଅଛି ଏନା ବର୍ଷା ହିଁ ହବ ଏବେ।
ହୁଁ।
ହୁଁ ଆଉ ତମର ପ୍ଲସ୍ ଟୁ ତମର କୋଉଠି କରିଥିଲ ତମେ।
ପ୍ଲସ୍ ଟୁ ମୁଁ କରିଥିଲି କଟକ ଯୋଉ କେ ବି ଆର ସି କଲେଜ।
ହଁ ହଁ ସେପଟେ ତ ମୋର ଏତେ ମାନେ ଇଏ ନାଇଁ ସାଡେ ଜଷ୍ଟ ନା ଟିକେ ଟିକେ ଶୁଣିଛି କଣ। ହୁଁ ଭୁବନେଶ୍ୱର ରେ ଯେ ଆଉ ଅଛି ମୁଁ ଜାଣିଛି ଠିକ୍ ରେ କଟକ ପଟେ ଏତେ ଜାଣିନି।
ଭୁବନେଶ୍ଵରେ କିଟ୍ ରେ ମୁଁ କରିଥିଲି ସମର କୋର୍ସ କରିଥିଲି।
ଓହୋ ଆଚ୍ଛା ଆଚ୍ଛା। ତମକୁ କଟକ ସେପଟୁ ନିଅ ମାନେ ପାଖ ହବ କି କଟ୍ ମ ତମ ପଟ୍
ହଁ କଲେଜ ଟା ମୁଁ ପଟିଆ ପଟେ ରହୁଚି ଆମର ଏପଟେ କଂ କହିଲେ ଏପଟେ ରୋଡ ଟା ଟିକେ ପାଖ ଅଛି ନା ଆମ କଲେଜ ଟା ଯୋଉ ସେପଟେ କେତେ ତ୍ରିଶୁଳିଆ ନୁହଁ ଏଇ ଯୋଉ ଉଁ ଧାକୁଲେଇ ମନ୍ଦିର ଯୋଉ
ହଁ ହଁ।
ସେଇ ବାଟ ଟା ସେଇ ବାଟ ଟା ପନ୍ଦର କିଲୋମିଟର ଭଳିଆ ହବ ଦଶ ପନ୍ଦର କିଲୋମିଟରେ
ଆଛା ଆଛା।
ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ହଁ।
ଆଇଚ ଭାଇ ଫୋନ କରିଥିଲା ତ କଣ ପାଇଁ। ସେଇଥିପାଇଁ କା ସେମିତି ହେଲା ମୁ ତା କଲଟା କାଟିଦେଲି ଆଉ ଟିକିଏ ପରେ ତାକୁ କଲ୍ କରିବି।
ଓ ହୋ ଆଚ୍ଛା।
କଂ କହିଲ।
ନା ନା। ହା ଏପଟ ଦଶ କିଲୋମିଟର ଭଳିଆ ଥିଲା ସେଥିପାଇଁ କଟକରେ ପଡିଦଉଥିଲି ଆଉ। ତାପରେ ଯେତେବେଳେ ବାପାଙ୍କ ଏକ୍ସପାର୍ ଡେଟ ହେଲା ସେତେବେଳେ ଆସିକି ଆମ ଏଇ ଗାଁ ପାଖ ଗାଁ ମାନେ ପାଞ୍ଚ କିଲୋମିଟର ଯୋଉ ଅଛି କଲେଜ ଟା ବାରଙ୍ଗ ରେ ସେଇଠି ପଢଚି।
ଆଚ୍ଛା ଆଚ୍ଛା ଆଚ୍ଛା।
ତମ ଘରଠୁ ନନ୍ଦନକାନନ ଟା କେତେ ବାଟ ରହିବ ପାଞ୍ଚ କିଲୋମିଟର ଭିତରେ ବୋଧେ ରହିବ ନା। କଣ ପାଞ୍ଚ ଆଠ ସାତ ଆଠ କିଲୋମିଟତରେ ଆଚ୍ଛା ଆଚ୍ଛା। ହୁଁ। ତମେ ଡେଲି ଯାଉଥିବତ ତାହେଲେ ନନ୍ଦନକାନନ ନା ଯାଉନ?
ନା ଡେଲି ନାଇଁ ଏମିତି ମଝିରେ ମଝିରେ ଯାଉ ବୁଲାବୁଲି ଡେଲି କ ଯିବାର କିଛି ନାଇଁ। ଏଇ ବୁଲି ବୁଲି ବୋରିଂ ଲାଗିବ କିଏ ଏତେ ସମୟ ବୁଲିବ। ସେଇ ବାଘ ଫାଗ ସେଇ ସେଇ ସବୁ ଗୋଟାଏ ଜିନିଷକୁୁ ଦେଖି ଦେଖିକି
ହୁଁ। ନାଇଁ ଆଗରୁ ଯେତେ ସବୁ ଥିଲେ ମାନେ ଆଗ ଭଳିଆ ଆଉ ନାହାନ୍ତି ବହୁତ୍ ଆଉ ପଶୁ ପକ୍ଷୀ ଲୁପ୍ତ ହେଇଗଲେଣି ଆଉ ନାହାନ୍ତି।
ହୁଁ।
ହଁ ଆମେତ ଜେବ୍ରାବି ଜେବ୍ରାବି ଏବେବି ନାହାନ୍ତି ନା?
ନା ଜେବ୍ରା ନାହାନ୍ତି।
ହଁ ସେଇ
ଜିରାଫ୍ ସେମା ସେମାନେବି ବେଶୀ ନାହାଁନ୍ତି।
ଜିରାଫ୍ ତ ଦିଟା ଅଛନ୍ତି।
ଏବେ ନାହାନ୍ତି ଏବେ ତାଙ୍କୁ ମୁଁ ଦେଖିନି କାଇଁଥିଲା ବେଳେ।
ଅଛନ୍
ଯେମୁ ଯାଇନି ତାହେଲେ।
ଏଇନା ଜିରାଫ ବଡ଼ ବଡ଼ ଜିରାଫ ଦିଟା ଅଛ
ତାହଲେ ମୁଁ ଯାଇନି ବର୍ଷେ ଦେଢ ବର୍ଷ ହବ ମୁଁ ଯାଇନିତ।
ହେଇଥିବ ଆ କିନ୍ତୁ ଜିରାଫ ଅଛନ୍ତି ମୁଁ ଯାଇଥିଲି ଦି ତିନି ବର୍ଷନା ଚାରି ବର୍ଷ ତଳେ ସେତେବେଳେବି ଥିଲେ। ଆଉ ଏବେବି ଅଛନ୍ତି ଦିଟା ଜିରାଫ୍।
ସେ ମଝିରେ କଣ କହିଲ ମଝିରେ ନଥିଲେ ମାର ଜଣଙ୍କୁ ମାରି ଦେଇଥିଲେତ
କାହିଁକି ମୁତ ତିନି ବର୍ଷ ତଳେ ଯାଇଥିଲି ଥିଲାତ।
ତିନି ବର୍ଷ ନାହିଁ ଏଇ ମଝିରେ କେବେ ଗୋଟେ ଇଏ ହେଇଥିଲା। କାହିଁକିନା ମୁଁ ଗଲାବେଳେ ନଥିଲେ ହେତେବେଳେ।
ହୁଁ ହେଇଥିବ ତାହଲେ କିନ୍ତୁ ଦିଟା ଜିରାଫ୍ ଅଛନ୍ତି ବଡ଼ ବଡ଼ ଜିରାଫ୍ ଦିଟା ଅଛନ୍ତି। ଜେବ୍ରା କିନ୍ତୁ ନାହାନ୍ତି ଜିରାପ୍ କିନ୍ତୁ ଅଛନ୍ତି।
ନା ଜେବ୍ରା ବେଶୀ ନାହାନ୍ତି ଜୋଟାଲିତ ନାହାନ୍ତି ଜେବ୍ରା।
ଡାକନ୍ତୁ ଦିଇଟାତ। ଆସୁଚନ୍ତି କଇଲେ କିଛି ଟାଇମ୍ ଲାଗିବ। ହାଲୋ ଆଜ୍ଞା।
ହୁଁ।
ଯେତେବେଳେ ଯାଉ କଣ ମାନେ ସାଙ୍ଗ ମାନଙ୍କ ଯାଉ ବୁଲିବାକୁ।
ନା ଆମେ ସାଙ୍ଗ ମାନ ସବୁ ସାଙ୍ଗ ମାନେ କଲେଜ୍ ଯେତେବେଳେ ଯାଉଥିବୁ କଲେଜ୍ ସରିବ ମାନେ ଯାଉଭାରି ବୁଲିିବାଲିକି ଘଣ୍ଟାଏ ଖଣ୍ଡେ ବୁଲି ବାଲିକି ସେହୋଟେଲ୍ ସେଆଡ଼େ ଖାଇ ପିକି ଆସୁ ଘରକୁ ଆଉ।
ଘର ଲୋକ ସେଛୋଟବେଳେ ଯାଇଥିଲେ ଏବେତ ଘର ଲୋକ କେହି ଯାଉନାହାନ୍ତି ବେସି।
ଏଇ ସାଙ୍ଗ ମାନେ ସାଂଗେ ଯାଉଚୁ ଆଉ।
ଆଉ ଆଜ୍ଞା।
ମତେ ନନଭେଜ୍। ନନ ଭେଜ ଭଲ ଲାଗେ ଆଉ ଭେଜ ବି ଭଲ ଲାଗେ ଦିଟା
ଆଛା କଣ ବନେଇ
ମତେ କିଛି ଵନେଇ ଆସେନି ଖାଲି ଯିଏ ରୋଷେଇ କରୁଥିଵ ତାଙ୍କ ସାଙ୍ଗେ ମିଶିକି ଟିକିଏ ଖାଲି ଏମତି ଯୋଉ ଚଟୁରେ ଯେମିତି ର ହଲେଇ ଦିଅନ୍ ପିଆଜ ଫିଆଜ ଟିକେ ଦି ଇଏ କରିଦିଅନ୍ତି ସେମତି ଖାଲି କରିଦିଏ ନହେଲେ ନାହିଁ। ଇଏ ଆଉଛି
ନାଇଁ ନାଇଁ ଶିଖ ରୋଷେଇ ସିଖିଵାଟା ନିହାତି ଜରୁରୀ। ମୁଁ ତ ସବୁ ଖାଏ ମତେ ସେମିତି କିଛି ମାନେ ମତେ ମୋର ପ୍ରିୟ ଖାଦ୍ୟ ବୋଲି ନାହିଁ ମୁଁ ତେ ସବୁ ଖାଏ ମୁଁ। ସବୁ ଖାଦ୍ୟ ଖାଇବା ବି ଦେହ ପାଇଁ ଭଲ।
ହୁଁ।
ସବୁବେଳେ ବି ସବୁ ଖାଦ୍ୟ ମିଳିବ ନ ମିଳିବ ସେମିତି କହିପାରିବା। ଆଉ ଯେହେତୁ ଆମେ ବାହାରେ ବି ରହୁଚୁ। ହଁ ମାନେ ସେ ଜିନିଷ ଟା ଯେ ହଁ ଆମକୁ ଏଇ ଜିନିଷ ଟା ଭଲ ଲାଗୁଥିଲା ନାହିଁ ତ ମୁଁ ଖାଇବିନି ଉପାସ ରହିଯିଵକି ଯାହାତ ହେଲେ କିଛି ଖାଇବାକୁ ପଡ଼ିବ ନା ନାଇଁ।
ହୁଁ।
ହହାଁ ସେଇ ଭଳିଆ। ବାହାରକୁ ଆସିଲା ଦିନଠୁ ଏବେ ସବୁ ଜିନିଷ ଖିଆ ହଉଚି ଆଗରୁ ଏତେ ଏତେ ଜିନିଷ ଗିଅ ହଁ ହେଲି କିବା ଏବେ ଏତେକ ପରେ ଯାହା ମାନେ ଆଳୁ ତରକାରୀ ହେଇଗଲା କି ଆଳୁ ସିଯା ହେଇଗଲା ତାପରେ ଚକୁଡି ହେଇ ଗୁନି ଖାଉଥିଲେ ବେଶୀ।
ଆଉ ଚିକେନ ଖାଏ ଆଉ ଏବେ ତ ମାନେ ସବୁ ପରିବା ଖା ଖାଉଚି।
ଧୀରେ ଧୀରେ ବଡ ହେଲେ ଲୋକ ସବୁ ଖାଆ ହୁଁ ପରିବା ସବୁ
ଆଉ ତମର ଏଠି କଲେଜ ନିଜର ଗାଡି ଅଛି ପଳଉଚ ମୁଁ ଯେ ତେବେଳେ ଗ୍ରାଜୁଏସନ କରୁଥିଲି ସେ ସମୟରେ ନିଜର ଗାଡ଼ି ହଙ୍କା କିଛି ନଥିଲା। ଆମେ ଆମ ଘରଠୁ କଲେଜ ଥିଲା ବାର କିଲୋମିଟର।
ଓ ହୋ।
ହଁ ଆଉ ଆମର ବସ୍ଟପଟା ଯୋଉ ଥିଲା ଆମ ଇ କିଲୋମିଟର ଚାଲିକି ଯିବାକୁ ପଡୁଥିଲା। ସେତେବେଳେ ମୁଁ କମ୍ପ୍ୟୁଟର କ୍ଲାସ୍ ବି କରିଥିଲି ପି ଜି ଡ଼ି ସି ଏ ସେତେବେଳେ କଣ କରେ ନା ଆ ମାନେ ସଖାଳୁ ଯିବୁ ସାତଟାରୁ ରୁହେ। ତ କ୍ଲାସ ସାତଟାରୁ ରୁହେ ସାତଟାରୁ ହେଲେ ଆମେ ଘରୁ ବାହାରିକି ଯିବୁ ସାଢେ ଛଅଟା। ସାଡ଼ଛଅଟାରୁ ଘରୁ ବାହାରିକି ଯିବୁ ଅଧଘଣ୍ଟା ଲାଗେ ଅଢେଇ କିଲୋମିଟ୍ ଟର ଭିତରେ ଯୋଉଠି କମ୍ପଟର କ୍ଲାସ ହୁଏ ସେଠିକି ଚାଲି ଚାଲି ଯିବୁ। ସେଇଠୁ ତାପରେ ବସ୍ ଡାଇରେକ୍ଟ ବସ୍ ମିଳିଯାଏ ଏଠି କି ଆମର ହୁଁ କଲେଜ ପାଖକୁ। ହଁ ସେଠି ଏ ଯା ତାପରେ ବେଳେ ବେଳେ ପୁଣି ଆସିଲା ବେଳକୁ କଣ ହୁଏ ନା ଆସିଲା ବେଳକୁ ମିଳେନି ମାନେ ପାଞ୍ଚ କିଲୋମିଟର ଦୂରତାରେ ହିଁ ବସ ରଖେ ଆମର। ଦୁଇ କିଲୋମଟର ଅଢେଇ କିଲୋମିଟର ଭିତରେ ହେଲେ ହଁ ହେଇଯାଆନ୍ତା ପାଞ୍ଚ କିଲମିଟର ବେଳେ ବେଳେ କିଅ ଯଦି ମିଳିଗଲା ଏ ଯାଇକି ଆଣିବୁ ଆସିବୁ ନ ନହେଲେ ନାହିଁ ବି ଆସିବୁ ଆମେ ମାନେ ଦିନକୁ ଆଗୁରୁ ଏମିତି ଛଅ ସାତ କିଲୋମିଟ ର ଖାଲି ଚଲା ବାଟ ହେଇଯାଉଥୁଲା।
ଏବ୍ ଏବେ ଲୋକ ଚାଲିଆକୁ ଏବେ ଲୋକ ଚାଲିଆକୁ ଡରୁଚ଼ନ୍ତି।
ହଁ ବା। ନାଇଁ ବେ କେ କେବେ କଥା କି, ଏବେ କଥା ହିଁ କହୁଚ଼ି। ମୁଁ ଦୁଇ ହଜାର କୋଡିଏ, ଏକୋଉଶି କଥା ହିଁ କହୁଚ଼ି, ବେଶୀ ପୁରୁଣା ବି ନୁହଁ। କୋଡ଼ିଏ, ଏକୋଇଶ୍
ନାଇଁ ନାଇଁ ଏବେ ଯୋଉ ଗା ଡ଼ି ହେଇଗଲାଣି ବେଟରୀ ଗାଡି ଆଉ ଦି କିଲୋମିଟର ବି ଲୋ କ ମାନେ ଘର ଠୁ ଦୋକାନ ବି ବେଟ୍ରି ଗାଡ଼ି ନେଇକି ପଳଉସନ୍ତି।
ହଁ। ସିଏ ତ ଲୋକ ଚାହୁଁନାହାନ୍ତି ଆମେ ତଳକୁ ଯିବୁ ମାନେ ଆମର ଲିପ୍ଟି ଦରକାର। ଚଢ଼ିବୁନି ଆଉ ଏମିତିଆ ଲୋକ ଆଉ କଣ। ଆ ସେଇଭଳିଆ। ଆଗରୁ କଣ ମାନେ ଚଲା ବୁଲା ହଉଥୁ ଲା ଫ୍ରି ଲାଗୁଥିଲା। ମାନେ ସବୁ କାମ କରିବାକୁ ବି ଇଚ୍ଛା ହଉଥିଲା। ଜନ୍ ଜଲଦି ଉଠି ବି ହଉଥିଲା। ଏବେ କଣ ମାନେ ହଁ ମାନେ କାମ କୁ ଜଲଦି ଉଠିବାକୁ ଇଚ୍ଛା ହଉନି। ହଁ ଶୋଇବା ତ ସାତଟା, ଆଠ ଟା ଯାଏ। ଯାଇଁକି ଉଠିବା। ସେତେ ତରତରରେ କାମ ସାରିବା କୁ ମାନେ ପସନ୍ଦ ହଉଚ଼ି ପଛେ କିନ୍ତୁ ଜଲ୍ଦି ଉଠିକି କାମ ସାରିବାକୁ ଇଚ୍ଛା ହଉନି।
ହଁ।
ହଁ। ତାପରେ ବି ସେବେ କଣ ଆଗୁରୁ ସାଙ୍ଗମାନେ ଥିଲେ କଲେଜ ରେ ଅଁ ଗୋଟେ ଟାଇମ୍ ଥାଏ ମୁଁ ମୁଁ କାହିଁକି ନା ମାନେ ଲୋକଙ୍କୁ ଦେଖ୍ ଖିକି ହାତେ ମାପିକି ଚାଖେଣ୍ଡେ ଚାଲିଲା ଭଳିଆ ସେଇ ଭଳିଆ କରିବାକୁ ପଡେ। ସମସ୍ ସ୍ତ ଙ୍କ ମନଭାବନା ଏକା ନ ଥାଏ। ଯେହେତୁ କଲେଜ୍ ରେ ତ କିଏ କୋଉଠୁ ଆସିଥିବ ସମସ୍ତଙ୍କର ମାନେ ଇଏ ଜଣା ନାହିଁ ଠିକ୍ ନାହିଁ। ସିଏ କିଏ କେମିତି ଆଗରେ ଗୋଟେ କଥା ପଛରେ ଗୋଟେ କଥା କହୁଥିବ। ତାଠୁ ଭଲ୍ ସେମାନଙ୍କର ସେଇ ଲୋକଙ୍କ ସାଙ୍ଗରେ ନମିଶି ବା ଟା ହିଁ ଭଲ ନା। ଯେତିକି ଦରକାର୍ ସେତିକି ମିଶେ, ଆଉ ବେଶୀ ମିଶେନି। କିନ୍ତୁ ହଁ ଅ ଫଙ୍କସନ୍ ହେଇଗଲା ନହେଲେ ପି କିନିକ୍ ରେ ଯୋଉ ଯଆନ୍ତି ସେଥିରେ ଯାଏ। ଏମିତି ନାଇଁ ଯାଏ ତାପରେ ମିଶ୍ ତିକି ଆମେ ଯୋଉ ମୋର ସ୍କୁଲୁ ଫ୍ରେଣ୍ଡ୍ ଯିଏ ଥିଲେ ସେମାନେ ବି ସେ କଲେଜରେ ପଢ଼ନ୍ତି। ଆସିଲା ବେଳକୁ ଆମେ ମଜା କରିି କରି ବାଟସାରା ଆସିବୁ। କଲେଜ୍ ସରିବ ସାଢେ ଗୋଟେ ବେଳକୁ କ୍ଲାସ ସରିବ, ଘରେ ଆସିକି ପହଞ୍ଚିଲା ବେଳକୁ ଚାର୍ ଟା।
ମଜାମସ୍ତି କରିକି ଆସନ୍ତି ଆଉ।
ହଁ। ଆଉ ଏମି ବର୍ଷା ଏଇ ଯୋଉ ଆମେ ଭିିଜି ଭିଜି ରାସ୍ତା ସାରା ରିଲ୍ସି କରି କରି ଆସିବୁ।
ଇନଷ୍ଟା ଭାଇରାଲ୍ ଆଉ।
ହଁ। ନାଇଁ ସେ ଟାଇମ୍ ରେ ଇଚ୍ଛା ହଉଥିଲା, ଏବେ ଆଉ ମାନେ ଏତେ ଇଏ ନାଇଁ ମୁଁ ତ ଦି ବର୍ଷ ପରେ ଦୁଇ ହଜାର ଚବିଶ୍ ନା ଚବିଶ୍ ପୂର୍ବରୁ ହିଁ ମାନେ ଇଏ ଥିଲି। ଏବେ ଦି ବର୍ଷ ପରେ ହିଁ ମୁଁ ଏବେ ଟିକେ ଆକ୍ଟିଭ୍ ରହୁଚି ଇନଷ୍ଟାଗ୍ରାମ୍ ରେ। ନହେଲେ ଦି ବର୍ଷ ପୁରା ଗ୍ୟାପ୍ ହେଇଯାଇଥିଲି। ନା ପୋଷ୍ଟିଂ କରିଥିଲି ନା ଚଲଉଥିଲି କିଛି ନାଇଁ। ଇନଷ୍ଟାଗ୍ରାମ୍ ଖୋଲୁ ହିଁ ନଥିଲି। ସମୟ ଥାଏ, ବରଂ ଆମେ ଏଉନେ ତମେ ମାନେ ଏଇନେ କଣ କଲେଜ୍ ଯାଉଚ ତମମାନଙ୍କୁ ଏଇନା ହଜାର ଜିନିଷ ବୁଝି ବୁଝିଇଲେ ବିବତମେ ବୁଝିବନି। ହଁ ହଉ ସେତ ଯେତେବେଳେ ସେ ସମୟ ଆସିବ ତମେ ନିଜେ ନିଜେ ଆପେ ଆପେ ବୁଝିଯିବ।
ହଁ।
ସବୁ ଜିନିଷରେ ଗୋଟେ ସମୟ ଥାଏ। ହେଲେ ଆମେ କଣ ଆମେ ଚାହୁଁନୁ ପିଲାମାନେ ସମୟ ଆଗରୁୁ ବୁଝି ଯାଆନ୍ତୁ। ସମୟ ଆଗରୁ କିଏ ବୁଝିଲାଣି ଜିନିଷ ଟା, କେହି ବୁଝି ନାହାନ୍ତି।
ନା।
ସେଇଟା ହଉଛି କଥା। ଆଉ ଖରାପ ଚିନ ମାନେ କାହା ଉପରେ କରିବନି କେବେ ଯେତେ ତମ ଚିହ୍ନା ଲୋକ କୋ ଅଚିହ୍ନା ଲୋକ କାହା ପାଇଁ କେବେ ଖରାପ ଭାବିବନି କେବେ କରିବନି।
ନା ସେମିତି ଆଉ ମୁଁ ଏପର୍ଯ୍ୟନ୍ତ କେବେ କରିନି କିଛି।
ଏଇଟା ହିଁ କହୁଛି, ମାନେ ଦୁନିଆରେ ଏବେ କଣ ଚାଲିଛି?
ଭଲ ଦେଖ ଶୁଣନ୍ତୁ ଯିଏ ମତେ ଭଲ ଦେଖିଲା ମୁଁ ତାକୁ ଭଲ ଭାବେ ତା ସହିତ ମିଶେ। ଆଉ ଯିଏ ଖରାପ ଦେଖିଲା ମୁଁ ତା କତୁ ପୁରା ଚାଖେଣ୍ଡେ ମାପି ଚାଲେ।
ମୁଁ ତ କଥା ହିଁ ହୁଏନି ଖରାପ ଦେଖିଲା ଭାଇ ସିଏ ତା ବାଟରେ ଖରାପ ଅଛି ଖରାପ ଯାହା କରୁଛି କରୁ।
ନାଇଁ ଯେତେବେଳେ କଣ କହିଲେ କଲ୍ ସ୍କୁଲ ଟାଇମ୍ ଯେତେବେଳେ ମିଶନ୍ତି ସବୁ ଯାହା ହେଲେ ବି ଯେତ କେତେ ବର୍ଷ ପଢ଼ିକି କେତେ ବର୍ଷ ମିଶିବେ ନା ନାଇଁ।
ହୁଁ।
ସେଇଥିପାଇଁ। ଆଗକୁ ଟିକେ ଚାଲିବାକୁ ପଡ଼ିବ ଦେଖି ଚାହିଁକି ଆଉ।
ଗୋଟେ କଥା ସ୍ମଲ୍ ଦୁନିଆ ବହୁତ ଛୋଟ। ଆଜି ନାହିଁ କାଲି ହିସାବ ତାର ହବ କାଲ ଆମ ଯେମିତି ଦିନ ନା ଦିନେ ଦେଖାହବ। ମୋ ସାଙ୍ଗେରେ ଯଦି ଖରାପ କିଏ କରିଥିବ ତା ସହିତ